ହ୍ୟାଲୋ ମୁଁ କହୁଥିଲି ଯୋଉ ହୁଁ ଭଲରେ ଅଛି। ତମେ?
ମୁଁ ବି। କଣ କହୁଥିଲ?
ହଁ ମୁଁ କହୁଥିଲି ଯୋଉ ତମକୁ ରଙ୍ଗୋଲି ଆସେ?
ହଁ ଆସେ।
ଓ ତମେ କର ସେଇଟା?
ହଁ କେବେ କେବେ ଅକେଜନରେ
ଆଚ୍ଛା ମାନେ ମତେ ସେଟା ଦେଖ ବାକୁ ବହୁତ ଭଲ ଲାଗେ ମୁଁତେ ଆସେନି ବିଲକୁଲ ତମେ କେମିତି କରିଦିଅ ଗୋଟେ ନା!
ହଁ ଫାଷ୍ଟ ଯୋଉ ଚକ ଖଡିରେ ଆଗ ଉଁ ଚିତ୍ରଟା ବନେଇଦବ
ହୁଁ ହୁଁ।
ତାପରେ ରଙ୍ଗ ଆଣିକି ସବୁ କଲର ଦେଇଦବ ଆଉ।
ସେଇ ଯୋଉ କଲର ଦଉନାହାନ୍ତି ହାତରେ ଏମିତି ଧରିକି
ହଁ
ସେଇଟା ହିଁ ମୁଁ କରିପାରିନି, ତମେ ପୁରା ମାନେ ପୁରା ସବ୍ ଫରେ ଏମିତି ଏମିତି କରି କରିଦିଅ। ପୁରା ମସ୍ତ୍ ରେ
ତମେ ଡ୍ରଇଂ ଫ୍ରଇଂ କରନି କି?
ହଁ ମୁଁ କରେ ଯେ ମାନେ ମୁଁ ମେହେନ୍ଦୀ ଭଲ କରେ। ଫିର୍ ବି ମୁଁ ସେଇଟା ମାନେ ଏମତି ହାତରେ ନେଇକି ଭଲକିରି ଇଏ କରିପାରେନି। ସେ ଯୋଉ ରଙ୍ଗ ହୁଁ
ତମକୁ ମେହେନ୍ଦି ଲଗେଇବାକୁ ଭଲ ଲାଗେ?
ହଁ ଭଉତ ମାନେ ଏଇଠି ମୁଁ ସମସ୍ତଙ୍କର ଇ ମେହେନ୍ଦୀ ଲଗାଏ। ଆମ ଗାଁରେ ମାନେ କାହାର ବି କ- କିଛି ଭଲ ହବ ମାନେ ମୁଁ ହିଁ ଲଗାଏ। ଆଜ୍ଞା।
ତୋମେ କଣ ଏମତି ତୋମେ କେଉଠୁ ଶିଖିଲ ନା ଏମତି ମୋବାଇଲ୍ ଦେଖିକି କର?
ନା ନା ଏମତି ମାନେ ମୁଁ ଅ, ନିଜ ମନରୁ ବି ଲଗାଏ, ଯଦି କି କହନ୍ତି ଫୋନ୍ ରେ ଦେ ଫୋନ୍ ରେ ଦେଖିକି ଲଗେଇବା ପାଇଁ ମୁଁ ସେଟା ବି କରିଦିଏ। ନହେଲେ ମନରେ ବି ଲଗେଇଦିଏ ଏମତି।
ଯିଏ ଯୋଉ ଡିଜାଇନ୍ କୁହନ୍ତି ପୁରା ଦେଖିକି ପରଫେକ୍ଟ କରିଦିଅ?
ମାନେ ମୁଁ ଏତେ ଫୋନ୍ ରେ କହିନି, ମୁଁ ନିଜ ମନରୁ ହିଁ କରିଦିଏ। ଆଉ ଫୋନ୍ ରେ ବି ଦେ ଦେଖିକି ସେମ୍ ମୁଁ କରିଦିଏ, ଏମତି ହୁଁ,। ମାନେ ମୋତେ ଫାଷ୍ଟ ରୁ ମହ ମେହେନ୍ଦୀ ଲଗେଇବାର ବହୁତ ଇଣ୍ଟ୍ରେଷ୍ଟ। ସେଇପାଇଁ ଆଉ।
ଓହୋ।
ହୁଁ, ତୋମକୁ ଆସେ?
ହଁ।
ଆଚ୍ଛା।
ଆଉ ତୋମ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସବୁ ଏବେ ଶୋଇଥି ଟିକେ ଏମିତି ଗଡୁଥିବେ ଆଉ। ହୁଁ।
ଆଉ
ତୋମକୁ ଛୋଟ ବେଡେ ମାନେ କୋଉ ଗେମ୍ ବେଶୀ ଭଲ ଲାଗେ ଖେଳ?
ଗେମ୍ ଛୋଟବେଳେ ତ ସେତେବେଳେ ତ ଏତେ ମୋବାଇଲ୍ ଫୋବାଇଲ୍ ନଥିଲା ଏଇ ଘରେ ଲୁଡୁ ଖେଳୁ।
ଆଚ୍ଛା ମାନେ ବାହାରେ ପିଲା ସବୁ ସହିତ ଖେଳନି ତୋମେ?
ହଁ।
ଆଚ୍ଛା। ଆମେ ତୁ ଏଇ ଯୋଉ ଅ, ଏ ଡଣ୍ଡା ଥିବ ଘୁ- ଲକଡି ତଡେଇ ମାନେ ବୋଟଲ୍ ଥିବ ଏମତି ମାରିବେ। ସେଟା ଜାଣିଥିବ?
ସେଇଟା ତୋମେ ଖେଳ?
ହଁ ସେଇଟା ମାନେ ଆମେ ଛୋଟ ବେଡୁ। ସେଇଟା ଖେଳୁଥିଲି ଆଁ, ଆଉ ଯୋଉ କବାଡି ଏମତି ଖେଡୁ ଥିଲେ, ଦୌଡା ଦୌଡି ଏମତି ଏମତି ବହୁତ ଖେଡ ଖେଳୁ ଥିଲେ ଆମେ। ଆଉ ଯୋଉ ହଁ ଲୁଡୁ ତ ଆ, ହଁ ହୁଁ, ସେ ଟା ବି ହେଡୁଥିଲେ ଏମତି।
ହଁ, ହଁ।
ହୁଁ।
ଆଉ
ଆଉ କଣ କୁହ? ତୋମେ ବି କିଛି ଗୋଟେ କୁହ?
ତୋମକୁ କୋଉ ଖେଳାଳି ଭଲ ଲାଗେ?
ମୋତେ ତ ସେ କବାଡି଼ ସବୁ ଦେଖିବାକୁ ଭଲ ଲାଗେ, ଆଉ ବ୍ୟାଡମିଣ୍ଟନ ଟା ଭଲ ଲାଗେ ମୋତେ। ଆଉ ମ୍ୟୁଜିକ୍ ଚେୟାର ଯୋଉ ଖେଳନ୍ତି ମୋତେ ଦେଖିବାକୁ ବହୁତ ଭଲ ଲାଗେ, ମଜା ଆସେ ପୁରା। ଏମତି, ହୁଁ, ତୋମ ଘର ପାଖରେ କିଛି ଦୋକାନ ନାହିଁ?
ଆମ ଘର ପାଖରେ ନା। ଆମର ଟିକେ ଯାହା କିଣା କିିଣି କରିବାକୁ ଦରକାର ଟିକେ ଦୂରକୁ ଯିବାକୁ ପଡ଼େ।
ଆଉ ହଁ। ଆମର ପୁରା ରୋଡ଼ ସାଇଟରେ ଏଠି ସ ମାନେ ଘର। ସାମ୍ନାରେ ହିଁ ଦୋକାନ ଅଛି ମୁଁ ଏଇଠୁ ଏଇ ଯାଇକି ସବୁ ନେଇ ଆସେ ଆଉ। ଘରେ ଟିକେ ଆଗରେ ମାନେ ଫାଷ୍ଟ ଫୁଡ୍ ରେ ସବୁ ଦୋକାନରେ ଅଛି। ହୁଁ।
କି କି ଦୋକାନ ସବୁ ଅଛି।
ଆମର ଏଇଠି ମାନେ ଡ୍ରେସ୍ ଦୋକାନ ଅଛି ଆଉ ଏ ଚପଲ ଫପଲ ଦୋକାନ ଅଛି ଆଉ। ଫାଷ୍ଟ ଫୁଡ୍ ଏଇ ସବୁ। ହୁଁ ହୁଁ।
ଆଉ ଖାଇବା ଦୋକାନ।
ଖାଇବା ମାନେ କଣ ହୋଟେଲ।
ନା ଜଳକିଆ।
ହଁ ହଁ ସେଇଟା ବି ଇ ତା ଆଗକୁ ଟିକେ ସେଇଟା ବି ଅଛି।
ତମକୁ ଜଳଖିଆରେ କଣ ଖାଇବାକୁ ପସନ୍ଦ।
ମୋତେ ଆମର ଘର ମାନେ ଆଗରେ ଟିକେ ସେଠି ଗୁଲଗୁଲା ବହୁତ ମସ୍ ସେଇ ଗୁଲଗୁଲ ମାନେ ଆମର ଏଠି ସବୁ ଫେମସ ଯାହା ଯିଏ ବି ଆସି ସିଏ ପା ସେଇଟାକୁ ବେଶୀ ଭଲ ପାଆନ୍ତି ମତେ ବି ସେଇଟା ଭଲ ଲାଗେ ବରା ଭଲ ଲାଗେ।
ବୋଲଡ଼ର।
ବରା ବରା।
ବରା।
ହଁ।
ଉଁ ହୁଁ।
ମତେ ବେଶୀ ବରା ହି ଭଲ ଲାଗେ ମାନେ ପୁରା କ୍ରିସ୍ପି। ହଁ। ପୁରା କ୍ରିସ୍ପି କ୍ରିସ୍ପି ବରା ଥାଏ ଯୋଉ ଗରମ ଗରମ ସେଇଟା। ଉଁ ହୁଁ।
ଆଉ ଫାଷ୍ଟଫୁଡ଼ରେ।
ଫାଷ୍ଟ ଫୁଡ଼ରେ ଆ ଚମିିନ ରୋଲ। ଆଉ ମଞ୍ଚୁରିୟାନ ଆ ଏସବୁ।
ଆଉ ଦୋସା।
ଫାଷ୍ଟ ଧୋସା ବି ଭଲ ଲାଗେ ଆଉ ପିଜା ବି ଭଲ ଲାଗେ। ମାନେ ଧୋସା ମତେ ଭଲ ଲାଗେ ଯେ ଏତେ ଭଲ ଲାଗେନି।
ଉଁ ହୁଁ।
ହୁଁ।
ତମେ ଖାଅ ନା।
ହୁଁ ମତେ ଫାଷ୍ଟଫୁଡ଼ ରେ ବିରିୟାନୀ ପସନ୍ଦ।
ଆଚ୍ଛା। ଗଡି଼ଆ।
ମୁଁ ସବୁ ସଣ୍ଡେ ରେ ଖାଏ ବିରିୟାନୀ।
ହୁଁ। ଆଚ୍ଛା ଆଚ୍ଛା। ଆମର ଏଇ କେତେ ଦି ଦିନ ହବ ବିରିୟାନୀ ହେଇଥିଲା ଚିକେନର। ହାଏ ହୁଁ।
ଘରେ ବନାଅ।
ହୁଁ।
ଆମର କେବେ କେବେ ବନାଉ ନହେଲେ ହୋଟେଲରୁ ନେଇ ଆସୁ।
ଆଚଛା ଆଚ୍ଛା। ଆମର ମାନେ ଏଠି ବିରିୟାନୀ ହୋଟେଲ ବି ଅଛି। ସେଠି ସବୁ ମିଳେ।
ହଁ ହଁ
ହୁଁ। ତମେ କୋଉ କଲେଜ ରେ ପଢ?
ମଧୁବନ।
ଆଚ୍ଛା କେମିତି ଯାଅ ବସ ରେ ନା ସାଇକେଲ ରେ?
ସାଇକେଲରେ।
ଆଚ୍ଛା।
ଆଉ ତମ ଘରେ କଣ ଭଲ ଭଲ ଡିସ୍ ହୁଏ?
ଆମ ଘରେ ଆମ ଘରେ ତ ମତେ ବେଶୀ। ଆ ଶିର ଖୁର୍ମା ପସନ୍ଦ ଆଉ। ମତେ ଶିରୀଖୁର୍ମା ହି ବେଶୀ ପସନ୍ଦ ଆଉ ଇଏ ଅ କଣ ସେଟା
ସେଟା କେମିତି ହୁଏ?
ଶିରଖୁର୍ମା ସେଟା ମିଲ୍କ ଆାଉ ସିମେଇ ଆଉ ମାନେ ଡ୍ରାଇ ଫ୍ରୁଟ୍ସ ସବୁ। ଆ କାଜୁ, ପିସ୍ତା ଏସବୁ ପକେଇକି ସେଇଟା ତିଆରି ହୁଏ। ଆଉ ଯୋଉ ମିଲ୍କ ମେଡ଼ ସେଟା ଏସବୁ।
ଓହୋ ଖିରି ଟାଇପ ର।
ହଁ ଖିରି ଟାଇପ ର ଆଉ ସିମେଇ ବି ପଡେ ସେଥିରେ ଖିରିରେ ଯୋଉ ଚାଉଳ ପକାଇଯାଏ ନା।
କ୍ଷୀରିରେ ଚାଉଳ ପଡେ ସିମେଇ।
ହଁ ଏଥିରେ ସିମେଇ। ହୁଁ। ହୁଁ ହୁଁ ତମକୁ କ୍ଷିରି ପସନ୍ଦ ନା?
ହଁ ହଁ ବହୁତ।
ଆଛା ହୁଁ ହୁଁ ହୁଁ ତମକୁ ମିଠା ବେଶୀ ପସନ୍ଦ ନା ଖଟା?
ହୁଁ ଦିଟା ଜାଙ୍କ କିନ୍ତୁ ବ ମୁ ଟିକେ ବେଶୀ ମିଠା ଖାଏ ଆଉ।
ଆଚ୍ଛା ମୁଁ ବି ମିଠା ହି ବ ଖାଏ ବେସିି। ମାନେ ମତେ ଦିଟା ହିଁ ପସନ୍ଦ। ତମକୁ ଗୋଲାପଜାମୁନ ପସନ୍ଦ?
ହଁ।
ଆଚଛା ରସଗୁଲ୍ଲା?
ରସଗୋଲା ନୁହଁ।
ଆଚ୍ଛା।
ଆଉ ଆଉ କଣ ଡିସ୍ ଭଲ ଲାଗେ?
ଆଉ କଣ। ଏଇ ସବୁ ଭଲ ଲାଗେ ଆଉ ମୁଁ ମୁ ଭୁସ ମାନେ ମତେ ଖାଇବା ହିଁ ସବୁ ଭଲ ଲାଗେ। ମୁଁ ସଦାବେଳେ ଖାଉ ଆଉ କିଛି ନାହିଁ।
ମୋ ଛୋଟ ଭଉଣୀ ସବୁ କରିଦିଏ ଏମତି ମାନେ ସେ ମ୍ୟାଗି କେମିତି କେମତି ମାନେ ଅଣ୍ଡା ଫଣ୍ଡା ପକେଇକି କ କରୁଥିବ ମୁଁ ସେଇ ସବୁ ଖାଇ ଦିଏ ସେ ଏତେ ଏତେ ବନେଇବ। କାଲି ସନ୍ଧ୍ୟାବେେଳେ।
ଆଉ ଯୋଉ ମାନେ ହେଲଦି ଅ ମାନେ ଏଇ ଯୋଉ କ୍ଷୀରା ଏଇ ସବୁ ପକେଇକି ସନ୍ଧ୍ୟାବେଳେ କରୁ ସାଲେଡ ସେଟା ବି ଭଲ ଲାଗେ ମାନେ ଆଉ ଛେନା ଛେନାପକେଇିକି।
ଓହୋ।
କଡା ଛେନା ସେଟା ପକେଇଛି ସେଟା ଭଲ ଲାଗେ।
ଆଉ ନନଭେଜଟା!
ନନଭେଜରେ ନନଭେଜ୍ ରେ କଣ? ମତେ ସାଦା ବେଶୀ ଭଲ ଲାଗେ। ମାନେ ସାଧା ଖାଇବା ଏମିତି ଏମିତି ସାଧାରେ ତ ମତେ ତମ ଘରେ ମାନେ ଓଡିଆ ଘରର ଡାଲମା ବହୁତ ଭଲ ଲାଗେ ମୋର ପୁରା ଫେବରେଟ ମାନେ ଆମ ଘର ବି ସେ
ହଁ ସେଇଟା ବି କରନ୍ତୁ କିନ୍ତୁ ମାନେ ମୁଁ ମମି କୁ ସଦାବେଳେ କୁହେ ଡାଲମା କର ଡାଲମା କର ଏମତି।
ଆଉ ପନିର, ମସରୁମ
ହଁ ହଁ ପନିର ପନିର ଟିକା ଭଲ ଲାଗେ। ମସରୁମ ଆମର ଆସିନି।
ଉଁ ହୁଁ।
ହୁଁ।
ପନିର ରେ କଣ କଣ ସବୁ ଆଇଟମ ଖାଇଛ?
ପନିରରେ ଏମତି ପନିର ମସଲା ହୁଏ ଆଉ ସବଜି ପକେଇକି ତରକାରୀ ହୁଏ ଆଉ ଇଏ ସବୁ ହୁଏ। ତମର ହଉଛି ପନିର ମଟର ପକେଇକି ସେଇଟା। ଏମତି ଆଡୁ ଫାଡୁ ପକେଇକି ହଁ। ମୁଁ ପନିର ରୋଲ ବି କରେ।
ହୁଁ।
ହୁଁ।
ତମକୁ ରୋଲ ବହୁତ ପସନ୍ଦ?
ହଁ ମତେ ବହୁତ ପସନ୍ଦ ମତେ ମାନେ ଏତେ ପସନ୍ଦ ମୁଁ କହିପାରିବିନି ମତେ ବେଶ୍ କିନ୍ତୁ ମାନେ ଚୌମିନ।
ହୁଁ ହୁଁ।
ତମକୁ ଫାଷ୍ଟ ଫୁଡ଼୍?
ମତେ ଫାଷ୍ଟ ଫୁଡ ଚାଟ ଭଲ ଲାଗେ।
ଚାଟ୍ ଆଚ୍ଛା ଆଚ୍ଛା। ମୁଁ ଚା ମତେ ଚାଟ କେବେ କେବେ ଭଲ ଲାଗେ ମାନେ ସଦାବେଳେ ମତେ ଭଲ ଲାଗେନି।
ଯେ ସବୁ ମେଳା ବୁଲିବାକୁ ଯାଆନ୍ତି ଦେଖିତ ନା! ଗୋଟେ ହୁଆଇଟ୍ କଲର ର ମିଠା ଟାଇପ ର ଦିଅନ୍ତି ମଥୁରା କେକ୍।
ହଁ ହଁ ହଁ।
ସେଟା ବଢିଆ ଲାଗେ।
ଆଛା ତମକୁ କଟନ କ୍ୟାଣ୍ଡି ଭଲ ଲାଗେନି?
ହଁ।
ମୋର ପ ମତେ ସେଟା ବହୁତ ଭଲ ଲାଗେ ଏଇ ଯୋଉ ମାନେ ମେଡ଼ା ହୁଏ ମାନେ ସେଟି ବଡ ବଡ କରନ୍ତି। ହଁ ମତେ ବହୁତୁ ଭଲାଗେ। ଉଁ।
ତମେ ମାନେ ସନ୍ଧ୍ୟାବେଳେ କଣର କଣ କର ଘରେ।
ଛ ସନ୍ଧ୍ୟାବେଳେ
ହୁଁ।
ସନ୍ଧ୍ୟାବେଳେ ହୁଁ। ଭଗବାନଙ୍କୁ ପ୍ରଣାମ କରୁ।
ମାନେ ଖାାଅନି କିଛି।